କଣ କରୁଛୁ?
କହ?
କଣ କରୁଛୁ?
ପଢୁଛି।
କଣ ପଢ଼ୁଛୁ କହିଲୁ ଟିକେ?
ଓଡ଼ିଆ।
ଓଡିଆରେ କଣ ପଢୁଥିଲ?
ଶୁଦ୍ଧି ଅଶୁଦ୍ଧି।
ଶୁଦ୍ଧି, ଅଶୁଦ୍ଧି କହିଲୁ ଟିକେ ସେ ବିଷୟରେ? ରେ ଶୁଦ୍ଧି କଣ ଅଶୁଦ୍ଧି କଣ ସେ ବିଷୟରେ ଟିକେ କହ?
ସେଟା ଗୋଟେ ମାନେ ଗୋଟେ ଗୋଟେ ଶବ୍ଦ ଭୁଲ ଥିବ ତାର ବନାନ ଭୁଲ ଥିବ। ନହେଲେ କିଛି ମାତ୍ରା ଭୁଲ ଥିବ ତାକୁ ଠିକ ସେଇଟା ହେଲା ଅଶୁଦ୍ଧ ଯୋଉଟା ଭୁଲ ଥିବ। ଆଉ ଯୋଉଟା ତମେ ତାକୁ ସଠିକ ଭାବରେ ଲେଖିବ ମାତ୍ରା ଦେଇକି ମାତ୍ରା ଠିକ ଥବ। କୋଉ ସ ଟା ଠିକ ରଖିବ ସେଟା ହେଲା ଶୁଦ୍ଧ ଠିକ ଥର ଠିକ ମାତ୍ରା ଠିକ୍ ଉଚ୍ଚାରଣ ଯେମିତି ଆସିବ।
ହୁଁ ହୁଁ।
ଏଇଟା ହେଲା ଶୁଦ୍ଧ ଆଉ ଯୋଉଟା ଭୁଲ ଥିବ ଅଶୁଦ୍ଧ।
ଯୋଉ ଆକାର, ଉକାର ଏଇ ହସଉକାର, ଦୁଗଇକାର
ଆରମ୍ଭ କରି କାର ପର୍ଯ୍ୟନ୍ତ। ତାକୁ କାର ବି ବିଭିନ୍ନ ପ୍ରକାର ଅଛି। ହୁଁ ଯେମିତି ସମାଜଗତ ବି ଅଛି ଲିଙ୍ଗଗତ ଅଛି ନକ୍ତ ବିଧି ବି ଅଛି ସବୁଥିରେ ଅଶୁଦ୍ଧି ଅଛି ତାକୁ ଶୁଦ୍ଧ କରିବ।
ହୁଁ କେତେବେଳେ ପଢ଼ୁଛୁ?
ମୁଁ ପଢୁଛି ସକାଳୁ ଭୋରୁ ଉଠି ପଢୁଥିଲି ତାପରେ ଆଉ ପଢିନି ତାପରେ ଦଶଟା ବେଳେ ପଢୁଥିଲି ଅବିକା ଆଉ ପଢୁନି। ତୁ?
ଖାଇସାରିଲୁଣି?
ନା।
ହ, ହ କାଇଁ? ହୁଁ ଖାଇନୁ ଖାଇବୁ ଆଉ ଦାନ୍ତ ଘଷିକି ଆଉ ନାଇଁ?
ହଁ ଖାଇବି।
ଯୋଉ ପ୍ରାଇ ଯୋଉ ଶୁଦ୍ଧି, ଅଶୁଦ୍ଧି କଣ ପାଇଁ ପଢୁଥିଲୁ ତୋର ବା ଗ୍ରାଜୁଏସନ ସରିଲାଣି। ଏଗୁଡାକ କାଇଁ ପଢ଼ୁଚୁ କି ପରୀକ୍ଷା ମରିକ୍ଷା ଦବୁ ବୋଧେ?
ହଁ।
କଣ କହୁନ୍ତୁ ଟିକେ ମୁଁ ବି ଟିକେ ଉଁ ଭାବନ୍ତି ସେ ବିଷୟରେ।
କଣ ହଁ ତମେ ପଢୁନ।
କହୁନ
କଣ କହିବି?
ସେ ବିଷୟରେ ଟିକେ କହ କୋଉ ପରୀକ୍ଷା ଦବୁ।
ପରୀକ୍ଷା ମୁଁ ବି ଡ ମୁଁ ବି ଡ ପାଇଁ ପଢୁଛି ତା ବି ଡ ପରୀକ୍ଷାରେ ତାର ବହୁତ ସାରା ବିଷୟ ଅଛି ବିଭିନ୍ନ ପ୍ରକ ତାର ବିଷୟ ଅଛି। ଏମିତି ରହିଲା ଆମର ସାହିତ୍ୟ ରହିଲା ଇତିହାସ ରହିଲା ଭୂଗୋଳ ରହିଲା। ରାଜନୀତି ବିଜ୍ଞାନ ରହିଲା ସେମିତି। ଏସବୁ ବିଭିନ୍ନ ପ୍ରକାର ବିଷୟ ଅଛି ତା ବିଷୟରେ ପଢିବ ଆଉ।
ଆଉ କଣ ମାନେ କଣ ସାହିତ୍ୟଟ କଣ ପଢିବୁ ରାଜନୀତି
ସାହିତ୍ୟର ପଢିବ ସାଇ ଶୁଣ ସାହିତ୍ୟର ପଡିବ ସମାସ। ସୁନ୍ଧି ଅସୁଧି ରୁଢି ପ୍ରୟୋଗ ଲୋକବାଣୀ। ଅ କାରକ ବିଭକ୍ତି ଏସବୁ ଓଡିଆ ର ବିଷୟରେ ପଡିବ। ଦେନ ଇ ତାପରେ ଇତିହାସରେ ପଡିବ ଧର ଫରାଶ ରାଷ୍ଟ୍ର ବିପ୍ଳବ ହଉ ପ୍ରଥମ ବିଶ୍ୱଵଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଆଟି ଆଧୁନିକ ଇତିହାସ।
ମଡର୍ଣ ହିଷ୍ଟ୍ରି ଯୋଉ ପଡିବ ଆଉ ଜାତୀୟ କଂଗ୍ରେସ ସେଇଭଳି ସବୁ ପଡିବ ନାଇଁ।
ସେଇ ବିଷୟରେ ଯେତିକି ରହିଲା ତାର ପଡିବ ଭୂଗୋଳରେ ବି ସେମିତି ଆମର। ପଡିବ ନଦୀ ଗୁଡିକ କି କୋଉଠୁ କୋଉଠୁ ବାହାରିଛି ସେଠା ପଡିବ। ଆନ୍ତର୍ଜାତିକ ସମୟରେଖା ବଢିବ।
ହୁଁ। ଯୋଉ ହ୍ରଦ ମର୍ଦ ପଡିବ ନାଇଁ ଲେକ ବନ୍ୟାପାଣି ଯୋଉ ୱାଇଲଡ ସେଚୁରୀ ୱାଇଲ୍ଡ ଲାଇ ସେଚୁରୀ।
ପୁଣି କୋଉଠୁ କୋଉ ନଦୀ ବାହାରିଛି ପଡିବ।
ହୁଁ।
ଆଉ କୋଉଠି କୋଉ ଖଣି ରହିଲା ସେ ବି ପଡିବ।
କେତେ ପ୍ରତିଶତ ରହିଲା କଣ ରହିଲା ସେଗୁଡ଼ା ସବୁ ପଡ଼ିବ ଆଉ। ନାଇଁ? ଭାରି କଷ୍ଟି ଲାଗେ ନା?
ହଁ ଭୂଗୋଳ କଷ୍ଟ।
ଭୁଗଲ ଟା ଟିକେ କଷ୍ଟ ନା ଆଉ ରାଜନୀତି ବିଜ୍ଞାନରେ?
ରାଜନୀତି ବିଜ୍ଞାନରେ ସମ୍ବିଧାନ ବିଷୟରେ ପଢିବ ରାଷ୍ଟ୍ରପତି। ସ ସୁପ୍ରିମକୋର୍ଟ ହାଇକୋର୍ଟ। ବିଷୟରେ ପଡିବା।
ଆଉ।
ବେଶି ସମ୍ବିଧାନ ବିଷୟରେ ସେମିତି ସମ୍ବିଧାନ ବିଷୟରେ ପଡିବ। ହାଇକୋଟ ଆଉ ଆଉ ମିଶାଇଥିବ।
ହଁ ଆଉ କଣ ଥିବ ତୁ ଜାଣିନୁ ନାଇଁ?
ହୁଁ।
ଆଉ ଏଥର ପରକ୍ଷା ଦେଇଥିଲୁ ବା କଣ?
ନାଁଁ ମୋର ହବନି।
କାହିଁକି କଣ କେମିତି କଣ ତ୍ରୁଟି ରହିଗଲା ପାଠ ପଢାରେ?
ଆଉ ତ ସେମିତି ଆ ସେ ଏମତି ଅଳ୍ପ ଅଳ୍ପ ବଢିଥିଲି ଭଲସେ ପଢିନଥିଲି।
ହୁଁ।
ଆଉ ଭାଇ କହିଲେ ଦେଖେ ତୁ ତ ପଢିଲୁନୁ ତୁ ତୁ କଁ ପାଇଁ ପଢିଲୁନୁ। କହିଲି ନା ମୁଁ ପଢିଲିନି ମୋର ରହିଗଲା ପ୍ଲସ ଥ୍ରୀ ରହିଗଲା ହେଥିପାଇଁ ମୁଁ ପଢିବି ପାଇଲିନି। କହିଲେ ହଉ ତୁତ ସେଇଟା ରହିଗଲା ସେମିତି ବାହାନା କରିବୁ କି ଏଟା ରହିଗଲା ସେଟା ରହିଗଲା। ଆଉ ଏ ବସ ତ ଟୋଟାଲି କିଛି ରହିବନି ତ ଟୋଟାଲି ପୁରା ସେଇ ବିଷୟ ପାଇଁ ସେଇ ପରୀକ୍ଷା ପାଇଁ ପଢ଼, ଆଉ କିଛି କରିବା ଦରକାର ନାଇଁ।
ଓ ହୋ, ଏ ତୁ ଏଇ ବର୍ଷ ଟା କଣ କିଛି କରିବୁନୁ?
ନା।
ଆଉ
ମୁଁ କିଛି କରିବିନି ମୁଁ ଘରେ ରହିକି ସେ ପରୀକ୍ଷା ପାଇଁକା ପଢିବି ହେଲା ହବ ଆଉ। ନହେଲେ ନାଇଁ ଆଉ।
ଉଁ ହୁଁ। ଯଦି ଆର୍ଥରକ ନହେଲା ପୁଣି ଆଉ ଦବୁନୁ।
ଦେଖିଆ କଁ ଘରେ ଯାହା କହିବେ ସେଇଆ ପଚାରିବି।
ସିଟି ଦେଇଥାନ୍ତୁ ବା ସିଟି ପରୀକ୍ଷା କଣ ହେଲା ସେ ବିଷୟରେ?
ଦେ ହେଇନି ହବ। ପରିକା ହେଇନି।
ଅ ଫମ ଫିଲପ କରିସାଇଲୁଣି।
ସବୁ ବର୍ଷ ରେ।
ଉଁ।
ହୁଁ।
ପରୀକ୍ଷା କେବେ ହବ?
ପରୀକ୍ଷା ଅଗଷ୍ଟ ପନ୍ଦ୍ ଷୋଳ କୁ ହବ।
କେତେ?
ଅଗଷ୍ଟ୍ରେ।
ତା ପାଇଁ ପଢାପଢି
ହଁ ସେ ନାଇଁ ସେ ଗୋ ଗୋଟେଏ ସିଲାବସ ଧର ଏଇଟା ମାନେ ବିଡି ପାଇଁକା ଯୋଉ ମୁଁ ପଢୁଚି ତାର ଧର ଏକା।
ଉଁ।
ଏ ତାର ଆର ଯାହା ରହିବ ତାର ବି ସେୟଆ ରହିବ ବା କି ଆର ରହିବ ପରା ରାଷ୍ଟ୍ର ବିପ୍ଳବ ଏଡା ରହିବନି କିନ୍ତୁ ଆର ଆଧୁନିକ ଇତିହାସ ରହିବ ତାର ବି ଆଧୁନିକ ଇସା ଇତିହାସ ରହିବ।
ଓହୋ। ତାଦେ ଖାଲି ଦେଶ ବିଷୟରେ କହିବେ ଆଉ ନାଇଁ। ୱାର୍ଲଡ ହିଷ୍ଟ୍ରି ରହିବନି ଆଉ ବିଶ୍ଵ ଇତିହାସ ରହିବନି।
ତାପରେ ପୁଣି ସେମିତି ରାଜନୀତି ବିଜ୍ଞାନରେ ବି ସମ୍ବିଧାନ ରହିବ। ଆର ରହିବ ତାର ବି ରହିବ।
ଉଁ ହୁଁ।
ଏୟା ଏୟା ତାର ଟିକେ ବେଶୀ ଲେବୁଲ ପ ବେଶୀ କଷ୍ଟର ପଡିବ ଆର ଏ ସହଜ ପଡିବ ଆଉ।
ଉଁ ଯେହେତୁ ଏଟା ଇ ପି ସ୍କୁଲରେ ପଢେଇବ ସେଟା ହାଇ ସ୍କୁଲ ପାଇଁ ନା।
ଏବେ-
ଏ ଟ ଅଲଗା ଅଲଗା ରହୁଛି ଆଉ ନାଇଁ?
କିନ୍ତୁ ଆର ଗଣିତ ରହିନି ଗଣିତ ରହିନି କିନ୍ତୁ ଆର ଗଣିତ ରହିବ।
ବିଡରେ ଗଣିତ ନାହିଁ?
ସିଟିରେ ଗଣିତ ରହିବ ନାଇଁ। ହୁଁ ମ୍ୟାଚ ଟା ରହୁଛି ନା।
ଭାଇଁ ଏଥିରେ କନ ପାଇଁ ରହୁନି ଏଥିରେ ପଡେନି ଗଣିତ-
ହଁ ତାର କଣ ଅଲଗା ଅଲଗା ସବୁ ତାଙ୍କର କଣ ରିକାରମେଣ୍ଟ ଥିବ ସବୁ ଅଲଗା। ସେଇଥିପାଇଁ ତାଙ୍କର ସେ କରୁଥିଲେ କଣ? ନହେଲେ ସେ କଣ ଜାଣି ଶୁଣିକି ପକେଇ ନ ସେ କଣ ଭାବିକି ପକେଇଥିବେ ନା ଆରେ ରିଜନିଁ ରହୁଛି।
ହଁ ତାର ବି ରହୁଛି।
ଆ ଦେହରେ ଅଧିକ ଫୋକସ କରାହେଉଛି କୋଉଥିରେ? ମାନେ ଇଂଲିଶ, ଇତିହାସ, ଭୂଗୋଳ ଆଉ ରାଜନୀତି ବିଜ୍ଞାନ। ବୁଝିଲ ନା ଏଇ ଟପିକ ଉପରେ। ତ ସାଇନ୍ସ ଛୁଆ ସେପଟେ ମାନେ ଦେଖ ଆଧରେ କଣ। ହଁ ସିଟିି ସିଟିି ହୁଁ।
ଆମେ କଣ ବିଜ୍ଞାନ ଗୋଟେ ବିଷୟ ରହିଛି ଆମେ ଦଉଛୁ ବିଇଡି ରେ।
ନା ସେଇ ବା ସିଟି ସିଟି ହୁଁ। ସିଟି ଟା ସମସ୍ତଙ୍କ ପାଇଁ ବୁଝିଲ। ଦିଟା ଅଲଗା ଅଲଗା ସାଇନ୍ସ, ଆର୍ଟସ ଅଲଗା ବୁଝିଲ ନା। କାରଣ ଇଏ ସାଇନ୍ସ, ଲାଇଫ ସାଇନ୍ସ, ଫିଜିକାଲ ସାଇନ୍ସ ସେଗୁଡା ରହିଲା ସବୁ। ସୋସିଆଲ ସାଇନ୍ସ ସବୁ ସାଇନ୍ସ ଛୁଆ ପଢେଇବେ ନା। ତ ତାଙ୍କର ସେମାନେ ସିଏ ଦେବେ ବୁଝିଲୁ ମ୍ୟାଥ ପର୍ସନ ଟା ସିଏ ଦଉଛନ୍ତି। ଆମର ଖାଲି ରହିଲା ହିଷ୍ଟ୍ରି, ଇଂଲିଶ, ଓଡିଆ।
ଆମେ ବି ଦବୁ ତ ଆମ ଆମେ ବି ଦବୁ ଯୋଉ ଆର୍ଟସ ପିଲା ବି ଗଣିତ ଦବୁ।
ହୁଁ ଅଛି ସବୁ ଅଲଗା ଆଉ।
ହଁ ମାନେ ଏ ବେଶୀ ମାନେ କଣ କହିଲୁ କଣ କଣ ରହିବ ଗଣିତରେ। ଏଠି ରହିଲା ଶତକଡା, ଲାଭ କ୍ଷତି ଆଉ ସମାନୁ ପାତ। ରହିବ ଆଉ। ଆଉ କଣ କହିଲୁ ଲାଭ କ୍ଷତି। ଆଉ ତାପରେ ଶତକଡା ଭାରକରିବୁ ଆଉ।
ହୁଁ।
ସେଟ୍ ରହିବ।
ହଁ ସେଇଟା ସେଟ୍ ଟା ନବମ ଦଶମ ସେମଟ ରହୁଛି ନା ସେଇଥିପାଇଁ ସେ।
ହଁ ଏବଂ ମାନେ ଅଷ୍ଟମ ନବମ ଦଶମରେ ହେଇଯିବ ଆଉ ମାନେ। ସେଇ ଭିତରେ ଯେତିକି ଗଣିତ।
ହଁ।
ସେ ବିଷୟରେ ଆଉ।
ଓ ହ। ହ୍ୟାଲୋ।
ହଁ କହ।
ଆଉ ଯା ଯ ତ ଅଛୁ ଖାଇନୁ ଆଉ ଯା। ଖାଇଦବୁ ଆଉ ଖାଇକି ପଡିବୁ ବସିକି ଆଉ।
ତୁ।
ଖାଇକି ବସି ପଡିବୁ ଆଉ। ବର୍ଷା ହଉଚି ଆଉ ସକାଳୁ ତ ଲାଗିକି ଅଛି ଆଉ ଝିପିଝିପି ଝିପିଝିପି ହଉଛି। ହୁଁ ଉଁ ଉ
ଜୋରେ ବର୍ଷା ହଉଛି।
ଆଁ ଆଛା। କମୁନି ବର୍ଷା ଦିନ କମିବନି।
ନାଇଁ ଆଉ ଅଳ୍ପ ଦିନ ଅଛି ଲଘୁଚାପ ହେଇଛି ଆଉ ଅଳ୍ପ ଦିନି ବର୍ଷା ହବ ତାପରେ ଆଉ ହବନି।
ହୁଁ ଆଉ ରଖ ତୁ ଆଉ।
ହଁ ରଖୁଛି ହଉ ରଖୁଛି।